ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚନ୍ତି ଆପଣ?
ହଁ ଯେ ତୁମୋ ସ୍ୱାସ୍ ସେ ଟିକେ ଭଲ ନାହିଁ ମୁଁ ଓ ଆର ଏସ୍ ପିଉ ଅଛି।
ଆଉ ବାଥରୁମ୍ ରେ ବସିଛନ୍ତି?
ରାତ୍ର ମୁଁ ସକାଳୁ ଥରେ ଯାଇଥିଲି। ନିହ।
ଦେଖନ୍ତୁ
ଅଁ, ଆପଣ ଛାଡିକି ଆସିବେ ତାଙ୍କୁ?
ହଁ ମୁଁ ତାଙ୍କୁ ଛାଡିକି ଆସିକି ଦୋକାନ ଖୋଲିକି ବସିଲିଣି।
ଓ ଆପଣ ଦୋକାନରେ ଅଛନ୍ତି।
ହଁ ସେଇଥିପାଇଁ ସମୟ ଲାଗିଲା ନହେଲେ ଆହୁରି ଜଲଦି କଲ୍ କରିଥାନ୍ତା କଣ।
ଆଚ୍ଛା, ଏବେ ଯଦି କିଏ ନବାକୁ ଆସିଥିବେ ତାହାଲେ ଆପଣ କଣ କରିବେ?
ଯଦି କିିଏ ନବାକୁ ଆସିବେ କଥା ହେଇ ହେଇ କଣ କରିହବ। ଆପଣ କହିଦେବି ଆପଣ କଥା ହେଇ ଚାଲିଥିବେ ମୁଁ ତା ଭିତରେ ଦେଇଦେବି ଆଉ।
ହଁ ହଁ ଆଉ ଆପଣ ଜଳଖିଆ କରିଛନ୍ତି?
ହଁ ଜଳିଖିଆ କରୁଛି।
କଣ ଖାଇଛନ୍ତି?
ଉପମା ମସଲା ଉପମା। ତାଥିଏ ରେ ଫଳ ଫଳ ପଡି଼। ଉପମା ହେଇଥିଲା ଆଉ ଆପଣ?
ମୁଁ ଖାଇଚି ରୁଟି ଭଜା।
ଫିଟ୍ବି ଭଜା ରୁଟି ଭଜା।
ଆଜ୍ଞା।
ହୁଁ। ରୁଟି ଏବେ କରିଥିଲେ କଣ ନା କାଲି ରାତି ର।
ନା ମୋ ବାପା ସକାଳେ କରିଥିଲେ।
ଓହୋ ଠିକ୍ ଅଛି ରାତିରେ ଖାଇଥିଲେ ପୁଣି ପେଟ ଖରାପ ହେଇଥାନ୍ତା। କଣି ଦଉ
ନା ନା ମୁଁ ଦୌଡ଼ୁନି।
ଆରେ ଚାଲି ଯାଉ ବାଥରୁମ।
ନା ଚାଲିକି ବି ଯାଉନି।
ଆଉ ଯାଉ ହି ନାହିଁ।
ନାଁ।
କାଇଁ ଯାଉନ।
ଏମିତି ଆଉ ଜବରଦସ୍ତି ଯାଇକି ବସିବି ନା କଣ ମଲ୍ ହେଇଛି ନା କଣ ନେଇକି ବୁଲିକି ଆସି- ଦଶ ପନ୍ଦର ମିିନଟ ରେ ଥରେ। ଆଜ୍ଞା। କିଛି ଗୋଟେ ମୁଁ କହୁଛି ଯେହେତୁ ଆପଣ ସେଆଡ଼େ କହିଲେ। ତ ମୋତେ ତ କିଛି ଗୋଟେ କହିଆକୁ ପଡି଼ବ।
ହଁ ଆପଣ କହିଚାଲନ୍ତୁ କିଛି ବି ମୁଁ ଶୁଣିବି କିଛି ଅସୁବିଧା ନାହିଁ।
ଆଜ୍ଞା ଆପଣଙ୍କୁ ଗୋଟେ କାହାଣୀ ଶୁଣଉଚି ସେ କାହାଣୀ ଟି ମତେ ମଧ୍ୟ ଜଣା ନାହିଁ କିନ୍ତୁ ଆପଣଙ୍କୁ ଜଣେଇବି। ସେ କାହାଣୀ ରେ ଗୋଟେ ମାନେ ଗୋଟେ ରା ଧୁଆ ଥିବ ସେ ବହୁତ ମିଛୁଆ ଥିବ। ହେଲା ସିଏ ମିଛ କୁହେ ସବୁବେଳେ ସବୁବେଳେ କହିବ କି ମିଛରେ କି ବାଘ ଆ ସିଲା ବାଘ ଆସିଲା
କିଏ?
ଗୋଟେ ମିଛୁଆ ରାଧିଆ ଗପ ଆପଣ ଶୁଣିଥିବେ?
ହଁ ମାନେ ମିିଛୁଆ ମାନେ କିଏ?
ସେଟା ମିଛୁଆ ରାଧୁଆ ଗପ ସେ କଣ ଅଛି ଆପଣ ଶୁଣିନାହାନ୍ତି?
ମୁଁ ଶୁଣଉଚି ଆପଣକୁ। ଗୋଟେ ରାଧୁଆ ଥିବ ହେଲା ସିଏ ଗୋଟେ ଗାଁ ରେ ରହୁଥିଲା। ସିଏ ସବୁ ସବୁବେଳେ ଯେତେବେଳେ ଜଙ୍ଗଲକୁୁ ଯାଏ। ସବୁବେଳେ ଚିଲାଏ ମିଛରେ କି ବାଘ ଆସିଲା ବାଘ ଆସିଲା ଏମିତି ସବୁବେଳେ ଜିଲାଏ। ତାପରେ ସବୁବେଳେ ମିଛରେ ଚିଲାଏ। ତ ଗାଁ ଲୋକ ଗୋଟେ ଚିନ୍ତା କରିକି ସବୁବେଳେ ଯାଆନ୍ତି। କିନ୍ତା ତା ପାଖ କୁହେ କି ମୁଁ ମଜା କରୁଛି କେହି ବାଘ ଫାଗ କିଛି କେହି ନାହାଁନ୍ତି ସିଏ ଏମିତି ଦ୍ଵିତୀୟ ଦି ତିନି ଏମତି ଦିଇ ତିନି ଥର ମଜା କଲା। ସବୁବେଳେ ଗାଁ ଲୋକ ଚିନ୍ତାରେ ଯାଆନ୍ତି ଡ଼ରିକି କଣ ହେଇଗଲା। କଣ ହେଇଗଲା କିନ୍ତୁ ସବୁବେଳେ କୁହେକି ମଜା କରିଥିଲି କିଛି ନଥିଲା। ଯୋଉଦିନ ସତରେ ସେ ଜଙ୍ଗଲ ଯାଇଥିଲା। ସତରେ ବାଘ ଆସିଛି ଏଇ ସତରେ ଚିଲେଇଲା କିି ବାଘ ଆସି ଭ ଆଛି ତ ସବୁ ଭାଗରେ ଇଏ ସବୁଳେ ମଜା କରୁଛି ତ ଏଥରେ ବି ମଜା କରୁ କେହି ଆଉ ଆସିଲେନି ଆଉ ତା ଆଗ ବାଘ ମାରିଦେଲା। ତ ଏଥିରେ ଆମକୁ ଶିକ୍ଷା ଦରକାର କି ଆମେ ମିଛ କହିବା କଥା ନାହିଁ।
ବାଘ ତାକୁ ସିଏ ଗଛରେ ଚଢିକି ବଞ୍ଚିଥିଲା। ବହୁତ ସମୟ ହେଲା ପରେ ତାପରେ
ହେଁ ମୁଁ କଣ ଛୋଟ ବେଳୁ ଆଜି ଯାଇ ଗୋଟେ ଅଲଗା ଗପ ଶୁଣିଥିଲି ହିଁ ହିଁ।
ଆ ତାକୁ ମାର ନଥିଲା ମାରିଗଲେ ତ ସରିଗଲା। ଗାଁ ଲୋକ ଜାଣିି ପାରିଲେନି ମରିଗଲା ସିଏ। ଶିଖିବା କଣ ପାଇଲେ ତାହେଲେ କାହାଣୀ ତ ଶିଖିବା ପାଇଁ ହେଇଥିଲା ନା ମାରିବା ପାଇଁ ତାକୁ?
ମୁଁ ଜାଣିନି କଣ କିନ୍ତୁ ମୁଁ ଛୋଟ ବଳୁ ଆଜି ଏଇଟା ହିଁ ଶୁଣି ଶୁଣି ଆସିଛି।
ନାଇଁ ନାଇଁ ସେ ମଲି ଗଲେ ଆଉ ଶିଖିବ କେମତି? ଇ ମରିଗଲା ଶିଖିବ କଣ? କଦଳୀ ଆଉ ନା କଣ କରିପାରିବେ ସିଏ ମଲାଣି ସିଏ ବଞ୍ଚିଲେ ଆଉ ସି ଶିଖିଲା ତା ନିଜ ଭୁଲରୁୁ ଶିଖିଲା କି ହଁ ଏମତି କରିଆ କଥା ନୁହେଁ।
ଓହୋ
କାହାଣୀ କାହାଣୀ ଶିଖିଆ ପାଇଁ ହେଇଛି। ଆଉ ଗାଁ ରେ ସିଏ ମରିଗଲା।
ଏଇଟା ମୋ କାହାଣୀ।
ଏମତି ଗାଁ ଟା ଆକ୍ଚୋଲି ଚେଞ୍ଜ।
ଏମିତି କାହାଣୀ ଲେଖିବି ପୁରା
ଆଉ ଗୋଟେ କଣ କାହାଣୀ କୁହନ୍ତୁ ଯୋଉଟା ଏବେ ଗୋଟେ ଭଲ ଥିବ।
କାହାଣୀ ଆଣିଚି ଆଜି ପ୍ରାଂଜଳ ମୁଁ
ମଣ୍ଡା ଖିଆ ଅସୁର କାହାଣୀ ଶୁଣିଛନ୍ତି କହିବି?
ହୁଁ।
ମଣ୍ଡା ଆଖିଆ ଅସୁର ଗୋଟେ ଥିଲା। ଗୋଟେ ଅସୁର ସି ଏ କଣ କହିଲା ଗୋଟେ ଗାଁ କୁ ଆକ୍ରମଣ କରିଥିଲା। ଯେତେବେଳେ ମାନେ ତେ ବେଳେ ପାଣ୍ଡବ ଥିଲେ ସବୁ ତ ମଣ୍ଡାଖିଆ ଅସୁର କଣ ଥିଲା ସିଏ ମାଗୁଥିଲା। ମୁଁ ମଣ୍ଡା ଖାଇବି ମତେ ମ-ମଣ୍ଡା ବନେଇକି ତମେ ଦବ ଗୋଟେ ଗାଁକୁ କହୁଥିଲା। ନହେଲେ ନାଇ ତମ ଭିତରୁ ଆସିବି ତମର ପୁରା ଗାଁର ସବୁ ଲୋକଙ୍କୁ ମାରିଦେବି। ସବୁ ଗୋ ସେ ମ ମାନେ ମଣ୍ଡା ଦବ। ଖାଇଆ ପାଇଁ ଗୋଟେ ମଣିଷ ପ୍ଲସ ମଣ୍ଡା।
ହୁଁ।
ତ ମାନେ ଗୋଟେ କ ହଳ ଧରିକି ମରିକି ମଣ୍ଡା ଗୋଟେ ଅ ମଣ୍ଡା ପୁରା ଆଉ ଗୋଟେ ମଣିଷ। ଏତିକି ହଉଛି ମୋ କଣ୍ଡିସନ ସବୁ ଦିନ ମତେ ଦରକାର।
ହଁ।
ଏମିତି ଧିରେ ଧିରେ ହେଇ ହେଇ ସବୁ ସବୁ ଦିନ ନା ସବୁ ସପ୍ତାହରେ ଗୋଟେ ଗୋଟେ ଦରକାରେ। ସେ ସ ତା ବାଦେ ଖାଇବୁ ତାପରେ ପୁଣି ଆଉ ଥରେ ଉ ଆସିବୁ ତ ଏ ଯେତେବେଳେ ଏମତି ହେଲା ତ ପ-ପାଣ୍ଡବ ଆଇଥିଲେ। ପଞ୍ଚୁ ପାଣ୍ଡବ ଯାଇଥିଲେ ପହଁଚ ସେ ସେଇ ଗାଁରେ। ସେ ଗାଁ ରେ ପହଁଞ୍ଚିଲା ବେଳକୁୁ ଏମାନେ ଲୋକମାନେ କଣ କହିଲେ କ ପ-ପାଣ୍ଡବ ଭୀମକୁ ଫ କହିଲେ? କହିଲେ ତମେ ଟିକେ ନେଇକି ଡିଲିଭରି କ ମାନେ ନେଇକି ଅ ଅ ସୁରକୁ ନେଇକି ଖାଇବା ନେଇକି ଦେଇଦିଏ। ସବୁ ଗୋଟେ ଲୋକ ଦେକି ସେଇଟା କହିନଥିଲେ କି ସେ ଅସୁର ତାକୁ ବି ଖାଇବ। ତ ଗଲା ହଁ ଭୀମ ଗଲା ନେଇକି ଭୀମ ନେଇକି। ପହଞ୍ଚିଲା ଅସୁର ପାଖରେ ଅସୁରକୁ କହିଲା କି ତୋ ଖାଇବା ନେଇକି ଖାଇଦେ ଆଉ ମୁଁ ଯାଉଛି ସେଏ କହିଲା ତୁ କୁଆଡେ ଯାଉଛୁ ମୁଁ ଏବେ ତତେ ଖାଇବି। ଭୀମ କହିଲା ମତେ ଖାଇବୁ ତାପରେ ଯେ କହିଲା କି ହଁ ମୋର କଣ୍ଡିସନ ହେଇଛି କି ମୁଁ ଗାଁ ଲୋକଙ୍କର ଗୋଟେ ଲୋକ ଖାଇବି ପ୍ଲସ ମଣ୍ଡା ପିଠା ଖାଇବି। ହଁ ସେଟା ମଣ୍ଡା ପିଠା ଚୁପଚାପ ଖାଇବୁ ଯଦି ଖା ମୁଁ ଯାଉଛି। ଆ କହିଲ ନାଇଁ ତତେଖାଇବି ଆଉ ସେ କିଲ ହଉ ତାହେ ତ ମାରିବାକୁ ପଡିବ ଆଉ। ଆଉ ତାକୁ ବାଡେଇ ବାଡେଇ ମାଇଲା ଆଉ। ମୋ ଭଳିଆ ହସିଲୁ। ବାଡ଼େଇ ବାଡ଼େଇ। ଭିମ ଭାଇ ବାଡେଇ ବାଡେଇ ମିଇଲା। ଆଉ ତାପରେ ଗାଁ ଲୋକ ତାପରେ ଆ ମାନେ କ୍ଷମା ମାଗିଲେ ଜାଇ ତାକୁ। ତାପରେ ସେଇଠୁ ମଣ୍ଡାଖିଆ ଅସୁର ଫେମସ ହେଇଥିଲା।
ଓହୋ।
ଏ ମଣ୍ଡା ପିଠା ଖିଆ ଆସ କିଛିଷଶିଖିବାକୁ ମିଳିବନି। ଶିଖିବାକୁ ଯାଇଥି କି କେବେ ଭୁଲ ରେ ଖାଲି ମାନେ ନିଜ ମାନେ ନିଜର ଛୋଟ ଲୋକଙ୍କୁ କେବେ ଇଏ ଦେଖ ସେ କଥା ନୁହେଁ କେତେବେଳେ ମାନେ ଯଦି ତାଙ୍କ ଭିତରେ କିଏ ଗୋଟେ ବଡ ହେଇକି ଆସିବନି ତ ମୁଁ ମାରିଦବ। ଏ ଘଟଣା ଏଇଭଳି ମରିଥିଲା।
ଓହୋ ମୋର ଗୋଟେ କ ମୋର ଗୋଟେ କାହା ଟ ମନେ ପଡୁଛି କିନ୍ତୁ ମୋର ମନ ପଡୁନି। ଟୁଆଁ ଟୁଇଁ ଟୁଇଁ ଗୋଟେ ଗପ ଥିଲା।
ନିଜ ହାଇଟ କଥା କିଏ କହୁଛି ତମକୁ କହିବାକୁ।
ଆରେ ନାଇଁ ସେଇଟା ଗୋଟେ ଗପ ଥିଲା କି ସେ ଜଣେ ସ୍ୱାମୀ ମିସ୍ତ୍ରୀ ଥିଲେ। ମୋର ମନ ପଡୁନି ପୁରା କପଟା ନହେଲେ କହିଥାନ୍ତି। ମୁଁ ଯେତିକି ମନେ ପଡୁଛି ସେତିକି କହୁଛି।
ଆଉ କୁହ।
ଯିବ ଶୁଣିଥିବ ତ ସେଇଥିରେ ସେ ସ୍ୱାମୀ ସ୍ତ୍ରୀ ଥିବେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ମାନେ ଖାଇବା ପାଇଁ ଥିବ। ତାଙ୍କ ପାଖରେ ଗ୍ୟାସ୍ ନଥିବ ସେଇଟା ମାନେ କାଠ ଚୁଲି ସେ ବ୍ୟବହାର କରନ୍ତି। ତ ସେଇ ସିଏ କଣ କିଲ ତା ସ୍ଵାମୀ କ ଟୁଆଙ୍କୁ ପଠେଇଲା କି ତୁ ଯା ଜଙ୍ଗଲରୁୁ କାଠ ନେଇକି ଆସିବୁ ତାପରେ ଟୁଆଁ ଗଲା ଜଙ୍ଗଲ କୁ କାଠ ନେଇକି ଆସିବା ପାଇଁ? ତ ସେଇ ଟାଇମ ରେ କଣ ବାଘ ଆସିଥିଲା ବାଘ ନା ସିଆଳ କିଏ ଗୋଟେ ଆସିଥିଲା। ତୁହିଁଙ୍କୁ କହିଲା କି ମୁଁ ଖାଇବି। ମାନେ ଟୁଇଁ ଖାଇବନି ମାନେ ଖାଇବା କଣ ଅଛି ଖାଇବି ଇଏ ଗଲା କି ଟୁଆଁ ଯାଇଛି କାଠ ଆଣିବାକୁ ତ କାଠ ଯେତେବେଳେ ନେଇକି ଆସିବ ଯେତେବେଳେ ବନେଇବି ସେତେବେଳେ ତମେ ଆସିବ। ତ ସେତେବେଳେ ସିଏ ପଳେଇଲା କ ଆଗ ପଛରେ ଆସିବି ବାଘ। ତାପରେ ଟୁଆଁ କାଠ ନେଇକି ଆସିଲା।
ଟୁଆଁ ଗୋଟେ କଣ ଥିଲା ଟଆଁ ଟା ମାନେ ବିଲୁଆ ଥିଲା ନା କୁକୁର ପିଲା ନା ବ ବତକ ପିଲା ଓ ଏଠୁ ଏଠି ମଣିଷ
ହଁ ଟଆଁ କାଠ ନେଇକି ଆସିଲା ତାପରେ ସେ ଦି ଜଣ ଆ ସେ ଟୁଇଁ ଚକୁଳି ବନାଉଥିଲା ଟୁଆଁ ଖାଉଥିଲା ତ ଏମିତି କରୁ କରୁ କରୁ କରୁ ସେ ଟୁ ଟୁଇଁ ବନେଇଚାଲିଥିଲା ଟୁଆଁ ଖାଇଚାଲିଥିଲା ଏମିତି କରିକି ସବୁ ସାରିଦେଲେ। ଦୀଜନ ମିଶି ଖାଇକି ସବୁ ସାରିଦେଲା ଆଉ କିଛି ନଥିଲା ତାପରେ ବାଘ ଆସିଲା ସିଏ କହିଲା କି ମୁଁ ଖାଇବି ତାପରେ ଟୁଇଁ ର ମନ ପଡିଲା ସେଏ କହିଲା ଟୁଆଁଙ୍କୁ ତ ସେଇ ଟାଇମ ରେ ସେମାନେ କଣ କରିବେ ଯାଇପାରିବନି ତ ସିଏ କଣ କଲା ଟୁଆଁ କହିଲା ଟୁଇଁ ଗଲା ଗୋଟେ କା ମ କରିବା ବାହାରୁ ଯୋଉ ଗୋଢ଼ି ମାଟି ଅଛି ସେଇଟା ଆଣିବା। ସେଇଟାକୁ ମିଶେଇିକି ତାକୁ ଦେଇକି ଚକୁଳି ବନେଇକି ଖୋଇଦବା। ସେ ସେଇଟାର ଚକୁଳି ବନେଇକି ଖୁଆଇଲା
କା ପାଇଁ କା?
ଆଁ? ତା ଦାନ୍ତ ଭାଙ୍ଗିଗଲା ଶୁଣିଚନ୍ତି ଆପଣ ଏଇଟା?
ହଁ ତାପରେ କଣ ହେଲା?
ତାପରେ କଣ ହେଲା ସିଏ ଦି ଜଣ ଦି ଜଣଆଙ୍କ ତାକୁ ସେଇଟା ଖୁଆଇ ଦେଇକି ଲୁଚିଗଲେ। ତାପରେ ସେ ବାଘଟା ଖୋଜିଥିଲା ତାପରେ କଣ ହେଲା ପରେ ମୋର ମନେ ପଡୁନି କାଇଁ କେଜାଣି।
ତା ପରେ ବାଘ ଖୋଜିବ କାଇଁ ବାଘ ତା ଦାନ୍ତ ଭାଙ୍ଗିଗଲା
ନାହିଁ ବାଘ ଖୋଜିଲା ଏମାନେ ଲୁଚିଥିଲେ। ତାଙ୍କ ମଧ୍ୟରୁ ବୋଧେ ଟୁଆଁ ଜଣଙ୍କ ବିସ୍ଫୋରଣ କଲେ।
ପଡିଦଲେ
ତ ବୋଧେ ସେଇ ଟାଇମ୍ ରେ ବାଘ ଜାଣିଗଲା ସେମାନେ ସେଇଠି ଅଛନ୍ତିି ବୋଲି ତାପରେ ମାରିଦେଲା।
ଅ ହେଁ ତାହାଲେ ଶିଖିବାକୁ କଣ ମିଳିଲା କି ପାଡିବା କଥା ନୁହେଁ। ହଉ ସମୟ ହେଇଯାଇଚି ମୁଁ କରୁଚି ଆପଣଙ୍କୁ କଲ।
ହଉ।
ହଉ।